ଗୁଡ୍ ମର୍ନିଙ୍ଗ୍।
ହୁଁ ଭେରି ଗୁଡ୍ ମର୍ନିଙ୍ଗ୍।
କଣ କରୁଚନ୍ତି?
ଏଇ ପବନ୍ ଖାଉଚି।
ପବନ୍ ଖାଉଚନ୍ତି ମାନେ ଆପଣଙ୍କ ଆଡେ କଣ ପବନ୍ ଖାଆନ୍ତି କି?
ହୁଁ କାଲିଠୁ କରେଣ୍ଟ ନାହିଁ ତ ବର୍ଷା ପବନ୍ ରେ କରେଣ୍ଟ ଆସିନି ପଦାରେ ବସିବା କଥା।
ଓହୋ, କରେଣ୍ଟ ଆସିନି ଆପଣଙ୍କ ଆଡେ?
ନା ଆସିଥିଲା ସେପଟ ଇଏ ଫଲ୍ଟ ଅଛି ନା କଣ ସେଇ ବାଗୋଉଚି ବାଗା ହଉଚି ନା କଣ ଆସିନି।
ଆମର ବି ଏପଟେ କାଲି ପୁରା ଜୋରେ ବର୍ଷା ପବନ ଘଡଘଡି ବିଜୁଳି ପୁରା ଜୋରେ।
ଆଡେ ସବୁଆଡେ ହେଇଚି ଆଉ।
ହଁ ଘଡଘଡି ଏମିତି ମାରିଲା ମାନେ ପୁରା ଆକାଶ ଫାଟିଲା
ହୁଁ-ହୁଁ ଆମ ଆଡେ ବି
ମତେ ଘଡଘଡିକି ପ୍ରବଳ ଡର ଲାଗେ।
ଆଉ ଆମର ବି କରେଣ୍ଟ ଆସିଲା କେତବଳେ କହିଲ? ରାତି ଗୋଟେରେ ଏମ୍ତି ଆସିଲା ଯେ ଖାଲି ଆସିଲା ଗଲା, ରାତିରେ ଯୋଉ ଗରମ୍ ଇନ୍ଭେଟର ଖାଲି କୁଁ-କୁଁ ହେଲା ଚାର୍ଜ ସରିଗଲା, କୁହନି-କୁହନି।
ଆଉ
ଓ।
କଣ ଖାଇଥିଲେ?
ଖାଇଥିଲି ଏଇ ପଖାଳ ଭାତ ଆଉ ଆଳୁ ଭଜା। ଆଉ ବାଇଗଣ ଟମାଟୋ ବଡି ଦଳା। ଆଉ ତମ୍ ତମେ କଣ ଖାଇଥିଲ?
ଏ ଭାତ, ପଖାଳ ଭାତ, କଲପୋଟଳ ଆଳୁ ଭଜା, ବାଦାମବଡି ଚୁରା।
ହଁ ଓ ହୋ। ଆଉ ତମ ଆଡେ ଗରମ କମିଚି ନା ନା ସେମିତି ଅଛି।
ଗରମ ଖରା ଟିକେ କମ ଅଛି ଗୁଳୁ ଗୁଳି ଆଜି ପ୍ରବଳ ଅଛି।
ଏତେ ବର୍ଷା ହେଲେ କଣ ହବ ଗରମ କିନ୍ତୁ ଟୋଟାଲି କମୁନି।
ନା। ହୁଁ ଗରମ ଦିନଟା ଆଉ କେଇ ଦିନ ପରେ ହବ ବର୍ଷା ଦିନ।
ହଁଉ।
କମିବ ଆଉ।
ହୁଁ ଦେହ ପେହ୍ ଠିକ୍ ଠାକ୍ ଅଛି?
ହୁଁ ସେମିତି।
ସେମତି ମାନେ ଦେହ ଭଲ ନାହିଁ ନା କଣ?
ହୁଁ ଚାଲିଚି ତ ସେମିତି ଭଲ କଣ ହଉଛି ଦେଖିବା।
ଓହୋ ଆଉ ଘରେ ସମସ୍ତେ କଣ କରିଛନ୍ତି?
ଘରକୁ ଯାଇନି ଯେ ଆସିଛି ଉଁ ସାଢ଼େ ନଅଟାରୁ ମୁଁ ଆଉ ଯାଇନି।
ଓ ଖାଇ ପିଇକି ଏକାଥରେ ପଳେଇ ଆସିଲେ ନା କଣ?
ଆଜ୍ଞା।
ଆଉ ଦୋକାନ୍?
ଦୋକାନ ରେ ଏଇଖଣି ବାପା ଅଛନ୍ତି, ମୁଁ ଏଇ ଯିବି- ଖାଇକି ଆସିବି ଟିକେ ପାଣି ବୁଲିଯିବି ପାଣି ଗୋଟେ ଜାଗାକୁ।
ହୁ। ଆଉ ରଜ ପାଇଁ ଡ୍ରେସ୍ ଆଣିସାରିଲେଣି ନା ଆଣିନାଇଁ।
ନା ମ ରଜ କଁ ଆମର ରଜ ଝିଅ ପିଲା ମାନଙ୍କର ନା ଆମର।
କିଏ କହିଲା ରଜ ଖାଲି ଝିଅ ପିଲା କରନ୍ତି ଆଉ ପୁଅ ପିଲା କରନ୍ତିନି ନା।
ନା ଆକଚୁଆଲି ରଜ ଟା ଝିଅ ପିଲାଙ୍କର ନା ଆଉ।
ହେଲେ ବି। ରଜରେ ପୁଅ ପିଲାମାନେ କବାଡି ଖେଳନ୍ତି, କେତେ କଣ ସବୁ
ଖେଳନ୍ତି ସେ ଲୁ ଡୁ ଖେଳନ୍ତି।
ହଁ।
କିଏ କ୍ରିକେଟ ଖେଳନ୍ତି, ଭିନ୍ନ ଭିନ୍ନ ପ୍ରକାର ଖେଳନ୍ତି ଆମେ ତ ସେ ଖେଳ ଫେଳ ଏତେ ଇଣ୍ଟରେଷ୍ଟ ନୁହଁ। ହ
ହ୍ୟାଲୋ।
ଖେଳ ଦେଖିବାକୁ ଟିକେ ମଜା ଲାଗେ।
କୋଉ ଖେଳ ଦେଖିବାକୁ ମଜା ଲାଗେ?
କବାଡି ଖେଳ, ଏ ଯୋଉ ଟୁର୍ଣ୍ଣାମେଣ୍ଟ ଫୁର୍ଣ୍ଣାମେଣ୍ଟ ହୁଏନି।
ହଁ।
ଦେଖିବାକୁ ସେଇଟା ବହୁତ ମଜା ଲାଗେ ମୁଁ ପ୍ରାୟେ ଆ ଆର ବର୍ଷ ତ ଯାଇନଥିଲି ତା ବର୍ଷ ଯାଇଥିଲି। ଏଠି ଯୋଉ ହୁଏନି ଜାଣିଥିବେ ମୁଁ ଏପଟେ ହୁଏ ଖଣ୍ଡିତ ରେ କବାଡି ଖେଳ।
ହୁଁ।
ଭଲ ହୁଏ ସେଠି।
ଆପଣଙ୍କ ଆଡେ କବାଡି ଖେଳ ହୁଏନା?
କବାଡ଼ି ଖେଳ, କ୍ରିକେଟ ଖେଳ କେତେ କଣ ହୁଏ ଦେଖିବାକୁ ଟାଇମ୍ କାଇଁ ଆଗରୁ ତ ଦୋଳି ସବୁ ଗାଁ ଗାଁ ଘରେ ଘରେ ଲାଗେ ଏଇଖଣି ଦୋଳି ଗୋଟେ କୋଉଠି ଦେଖିବାକୁ ମିଳୁନି।
ହଉ।
ଆସ୍ତେ ଆସ୍ତେ ମଡେଲିଂ ସବୁ ଯୁଗ ଚେଞ୍ଜ ହେଇଯାଉଛି ଫୋନ୍ ବାହାରିଲା ଦିନ ଠୁ ସବୁ ଭୁଲିଗଲା।
ହଁଅ। ଆମ ଆଡେ ବି ସେଆ ସେମିତି କିଛି ରଜରେ ହୁଏନି ଖାଲି ଏଇ ଗୋଟେ ଗୋଟେ ଛୁଆଗାରେ ଗୋଟେ ତୋଟା ଭଳିଆ ଅଛି ସେଇଠି ମେଞ୍ଚେ ଟିକେ ଦୋଳି ପଡେ ମେଞ୍ଚେ କଣ ସେ ଅଳ ପ ଭଳିଆ ସେଇଠିକି ସମସ୍ତେ ଯାଆନ୍ତି ହେଲେ ମୁଁ ଯାଏନି।
ହୁଁ।
ଏ ଯୋଉ ଗରମ ଖରା ହଉଛି ଘରୁ ଟୋଟାଲ ବାହାରି ହଉନି ଖାଲି ଯାହା ପିନ୍ଧିକି ଡ୍ରେସ ଫେସ
ତିନି ଦିନ ଅଛି ଏଥରକ ବର୍ଷା କଣ ହବ ଏ ହୁଁ।
ତୋ।
ଫାଷ୍ଟ ଦିନ କଥା କହିହବନି ସେକଣ୍ଡ ଦିନ ଥାଡ ଦିନ ବର୍ଷା ଅଛି ଏ ବର୍ଷ ରଜ ତ ରଜ ବାଗିଆ ଲାଗିବନି ଯେ ହଁ ମଟନ, ଚିକେନ ହୁଅନ୍ତା ଖାଇବେ ରବି, ସୋମ, ମଙ୍ଗଳ ପଡୁଛି ତିନିଟା ବାର କେହି ଆଇଁଷ ରବିବାର ତ ପ୍ରାୟ ଲୋକ ଖାଆନ୍ତିନି, ସୋମବାର ତ ସାରା ସମସ୍ତେ ପ୍ରାୟ ଖାଆନ୍ତିନି, ମଙ୍ଗଳବାର ବି ପ୍ରାୟ ଲୋକ ଖାଆନ୍ତିନି। ଏ ବୁଧବାର ଦିନ ବୋଧେ କରିବେ ସମସ୍ତେ ରଜ ପାଳିବେ ଆଉ ଯାଘାରକୁ ବନ୍ଧୁବାନ୍ଧବ ଝିଅ ଜୁଆଣି ଯିଏ ଯାଇଥିବେ ନା ନା ମୁଁ କେବଳ ରବି, ଶୁକ୍ର, ବୁଧବାର ଖାଏ ଶନିବାର କେତେବେଳେ କେତେବେଳେ ଇଚ୍ଛା ହେଲା ଖାଉଛି
କିନ୍ତୁ ରବିବାର ରବିବାର ଆଜ୍ଞା।
ତମ ସ୍ତ୍ରୀ ଏବେ କଣ କରିଛନ୍ତି?
ହୁଁ ହୁଁ ନନ୍ ମ୍ୟାରେଜ୍।
ଓହୋ
ସମସ୍ତ ମାନେ ବାହା ସାରିଲେଣି ନା ଏବେ
ବାହା ହେଇ ସାରିଲେଣି ସେଇବାଗିଆ ଆଉ ସେ ଏବେ ତାଙ୍କ ଘରକୁ ପଳେଇଛନ୍ତି।
ଓ ହୋ ହୋ ରଜ ପାଇଁ ବୋଧେ ବୁଲିବାକୁ ଯାଇଛନ୍ତି।
ହଁ।
ଆଉ।
ଆଉ କଣ କହୁଥିଲେ?
ଆଉ କଣ କହୁଥିଲି ଆପଣଙ୍କ ମା ଙ୍କ ଦେହ ଭଲ ଅଛି?
ହୁଁ
ପୁରା ଠିକ୍ ଠାକ୍
ହୁଁ ଆଜି ଭଉଣୀ ପଳେଇବ ତାପାଇଁ ଜିନିଷ ପତର କଣ ରେଡ଼ି ରୁଡ଼ା କରୁଛନ୍ତି।
ଓହୋ ଆଜି ତାହଲେ ଭଉଣୀ ପଳେଇବେ?
ହୁଁ ଆଜି ପଳେଇବ। ମୁଁ ଜା ଭଉଣୀ ହେଉଛି ପଳେଇବେ।
ତମ ମନ ଦୁଃଖ ଟିକେ ହଉଛି ବୋଧେ ଆଉ?
ମନ ଦୁଃଖ ତ ନିଶ୍ଚିତ ହବ, ସ୍ୱଭାବିକ କଥା, ହଁ।
ହଁ ଯେବେ ପୁଣି ତମେ କେତେବେଳେ ଦେଖିବାକୁ ବି ଟିକେ ପଳେଇବ, ଦେଖା କରିକି ଆସିବ ଆଉ।
ହୁଁ ଏଇଠି କେତେ ଦିନ ରହିବେ କି ଏକୋଇଶ ତାରିଖ ଦିନ ବାଇଶ ତାରିଖ ଦିନ ପଳେଇବେ । ଆଉ କଣ ଦେଖିପାରିବି ମୁଁ କଣ ଯାଇପାରିବି ବାଙ୍ଗଲୋର ଲୋକାଲିଟି ଯୋଉଠି ଥିବ ଦେଖିବି ତ
ଭିଡିଓ କଲ କରିକି ଦେଖିବେ ଆଉ।
ଭିଡିଓ କଲ ଦେଖିବା ଅଲଗା, ପାଖ ଦେଖିବା ମଜା ଅଲଗା।
ଓ ହୋ ସେଟା ବି ଠିକ୍।
ହୁଁ
ଆଉ ଆଜି କୁଆଡେ ଆଜି କୁଆଡେ ବୁଲିବାକୁ ଯିବ ନା?
ନା ଆଜି କୁଆଡେ ଯିବ ଯାଇ ହବନି ଦାଦା ଫାଦା ନାହାନ୍ତି ଯାଇଛନ୍ତି ଟିକେ ରଜ କରିବାକୁ। ପିଶନଙ୍କରୁ
ବାପା ଦୋକାନରେ ମୁଁ ଦୋକାନରେ ମୋର ଟିକେ ଅଛି ଗୋଟେ କାମ ଗୋଟେ ସାଙ୍ଗ ପିଲା ଘର ଟିକେ ଯିବାର।
ଯିବି, ସାନ ଭାଇଟାକୁ ଟିକେ କହିଆସିବି ଦୋକାନ ରେ ବସିବ।
ଓହୋ। ଆଉ।
ଆଜି ଗୁଳୁଗୁଳି ବହୁତ ହଉଛି କି, ଆପଣ ଆଡେ ହଉଛି କି ନାଇଁ ମୁଁ ଆଉ କହିପାରିବି।
ହଁ ଆମର ବି ଜୋରରେ ଘଳ ଘୋଳି ହଉଛି, ଏଆଡେ ବି ଲାଇନ୍ ପଳଉଛି
ହୁଁ।
ହଁ ଆପଣଙ୍କ ଘରେ ଗାଈ ଅଛନ୍ତି କି।
ହୁଁ। ଗାଈ ଅଛନ୍ତି ମୁଁ ଟିକେ ପଦାରେ ବସ ଅଛି ତ ସେଥିପାଇଁ କି ଯୋଉ ଗାଈ ଫାଇ ଗୁରା ଯାଉଛନ୍ତି ବୋବୁଛନ୍ତି।
ଓହୋ ଆପଣଙ୍କ ଘରେ କେତେଟା ଗାଈ ଅଛି?
ହଁ ଦିଟା ଗାଈ ଦିଇାଟା ବାଛୁରୀ।
ସିଏ ତ ମେଞ୍ଚେ କ୍ଷୀର ଦଉଥିବେ?
ହୁଁ।
ମୋ ପାଇଁ ଟିକେ କ୍ଷୀର
ମୋବାଇଲରେ ପଠେଇବା ମୋବ ମୋବାଇଲ ରେ ପଠେଇବା କଥା ହେନ ପଠେଇ ଦିଅନ୍ତି।
ତ ଆପଣଙ୍କ ଘରେ ଗାଈ ର କିଏ ସବୁ ଯୋଉ କରନ୍ତି ଜତ୍ନ ନିଅନ୍ତି। ଆପଣଙ୍କ ଘରେ ଗାଈର ଯତ୍ନ ସବୁ କିଏ ନିଅନ୍ତି?
ଏଇ ଦାଦା ସାନ ଦାଦା।
ଓହୋ ଗାଈ ରଖିବା ଘରେ ଭଲ ନୁହଁ।
ହୁଁ କଣ କୁହନ୍ତି ସମସ୍ତେ ଗୋଟେ ବଡ ବଡ ବିପଦରେ ଜାଣେ ଗାଈ ମୁଣ୍ଡରେ ପଳାଏ ବୋଲି।
ହଁ ଗାଈ ଘରେ ରଖିବା ଭଲ ଗାଈ ଯତ୍ନ ନବା ଭଲ ଭଲ। ଆମର ଗାଈ ନାହିଁ ମୋର ବହୁତ ଆଗରୁ ରଖୁଥିଲେ ଏବେ ଆଉ କିନ୍ତୁ ରଖୁନାହାନ୍ତି।
ହୁଁ ହୁଁ।
ହଁ ଆପଣଙ୍କର ଆମ୍ବ ଗଛ ଅଛି ନା ଆପଣ ଆପଣଙ୍କର ଆମ୍ବ ଗଛ ଅଛି କଣ କହିଲ?
କଣ ପାଠ ପଢା ପଢି କଣ ଚାଲିଛି ଏବେ?
ପଢା ପଢ଼ି ମୋର ଏବେ ବି ସି ଏ ସରିଲା ଆଉ ଭାବିଛି। କମ୍ପିଟେଟିଭ ଲାଇନରେ ଯିବି ଦେଖିବା କଣ ହଉଛି ଆଉ।
ହୁଁ ହୁଁ।
କୋଉଠି ଟିକେ ଆଗେ ଟିକେ ଜବ କରିବାକୁ। ମାନେ ଖୋଜୁଛି ଯେ କୋଉଠି ତ କିଛି ହେଇପାରୁନି ଦେଖାଯାଉ କଣ ହଉଛି?
ହୁଁ ହୁଁ।
ଆପଣଙ୍କର ଆମ୍ବ ଗଛ ଅଛି ନା?
ହୁଁ ଗୋଟେ ଆମ୍ବ ଗଛ ଥିଲା ଆମର। ସେ ଆମ୍ବ କାଲି ଏତେ ଜୋର ପବନ ହେଲା ଆମ୍ବ ଗଛ ଟା ବେଣ୍ଡ ହେଇକିଥିଲା ଆମ୍ବ ଗଛ ଟା ପୁରା ସିଧା ହେଇଗଲା।
ହଁ ଆମ୍ବ ଗଛ ଗଳିବା କଥା ଆପଣଙ୍କର ହଁ ପୁରା ସିଧା ହେଇଗଲା।
ପୁରା ସିଧା ହେଇଗଲା।
ଓହୋ ଆମ୍ବ ତ ମିଞ୍ଚେଇ ଗୁଡେ ଗଳିଥିବ ପବନରେ।
ନା ଆ ଆମ୍ବ ଗୁରା କଞ୍ଚା ସେ ଗଳିବନି।
ଏବେ ତ ସବୁ ପାଚି ଗଲାଣି ନା ଆମ୍ବ ଗୁଡା ଆପଣଙ୍କର କଣ ପାଚିନି ଯେ?
ସେଟା ବାରମାସି ଆମ୍ବ ତ ମାନେ ଯୋଉ ହାଇବ୍ରିଡ ଆମ୍ବ ତ ସେଥିପାଇଁ।
ଓହୋ ଆମ୍ବଟାକୁ ନହେଲେ ଆଣିକି କଣ କେମିତି ଗୋଟେ କାରବାଡି ଦେଇକି ହେମିନ୍ତି ନା କଦଳୀକୁ କାର୍ବେଟ ଦେଇକି ପଚାନ୍ତି ଯେ।
ଆମ୍ୱ କାରବାଇଟ୍ ରେ ଆପେ ପାଚି ଗଲେ ଆଉ ଖୋଲିଦେଇ କାରବାଇଟ ଆମ ଦୋକାନରେ ତ ବିକ୍ରି ହଉଛି ଆଣିକିଥୋଇଦବ ପାଚିଯାଏ। ହଉ ବନ୍ଧୁବାନ୍ଧବ ଘରୁ ଯେତେବେଳେ ସରିବ ରଜ ସମସ୍ତଙ୍କ ଘରକୁ ଦେଲା ଟାଇମରେ ସବୁ ପାରିଦଉ।
ଆପଣଙ୍କ ଗଛ ଆମ୍ବ ମିଠା ନା ଖଟା?
ବହୁତ ମିଠା।
ବହୁତ ମିଠା ପୁରା ଚିନି ଭଳିଆ।
ହୁଁ।
ନହେଲେ ଆପଣଙ୍କ ଗଛ ଆମ୍ବ ମୋ ପାଇଁ ଦିଟା ପଠେଇବେ ଆଉ।
କେମିତି ପଠେଇବି କହୁନାହାନ୍ତି?
କେମିତି କହିବି ତମକୁ ପଠେଇବେ ମତେ ଆଉ। ଆଉ ଆପଣଙ୍କ ସ୍ତ୍ରୀ ଏବେ କଣ କରୁଛନ୍ତି?
ଏଇ କଣ କରୁଛନ୍ତି ପାଠ ପାଠ ପଢୁଛନ୍ତି।
ସିଏ ଘରେ ରୋଷେଇ ବାସ କରନ୍ତିନି?
ହୁଁ। ରୋଷେଇବାଷ ଟାଇମ ରେ ରୋଷେଇବାସ ପାଠ ପଢିଲା ଟାଇମ ରେ ପାଠ ପଢା।
ହୁଁ ତାମାନେ ଆପଣଙ୍କ ସ୍ତ୍ରୀ ବହୁତ ଭଲ।
ହୁଁ ବହୁତ ଭଲ।
ଯା ହଉ ଗୋଟେ ଭଲ ସ୍ତ୍ରୀ ପାଇ ଯାଇଛନ୍ତି ଆଉ।
ହଁ। ଆଉ କଣ କହୁଛନ୍ତି?
ଆଉ କଣ କହିବି ଆଉ ଯୋଉ କଣ କହୁଥିଲି ତ? ଆପଣଙ୍କ ସେ ଯୋଉ ଛୋଟ ପୁଅଟା ଦେହ ଭଲ ଅଛି ନା?
ହୁଁ। ହଁ।
ଦିଦି କଲା ଆଜି ଆପଣଙ୍କ ଭଉଣୀ ପଳେଇବେ।
ହୁଁ।
ମନ ଦୁଃଖ କରିବେନି ପୁଣି ଆସିବେନି ପୁଣି ଯିବ କେତେବେଳେ ଦେଖା କରିଦବ ଇଏ ସେ।
ହଉ।
ଆଉ ତାହେଲେ ଗୋଟେ କଣ?
ହଉ। ଆଉ କଣ କରୁଚନ୍ତି?
ନାଇଁ ଆଉ କଣ। ହଉ ତାହାଲେ। ରଖନ୍ତୁ ଆଉ କେତେ କେତେବେଳେ ପୁଣି କଲ୍ କରିବି ଆଉ।
ହଁ।
ହଉ।